ହଁ କୁହ।
କଣ କରୁଚନ୍ତି?
ଏ ଏଇଠି ରୋଷେଇ କରି ଶୋଇଚୁ ଆଉ।
ଆଉ ଖିଆପିଆ କରିବନି କି ତମର?
ହଁ ହେଇଯାଉ ଏଗାରଟା ଖଣ୍ଡେ କେହି ଆସିନାହାନ୍ତି ଯାଇଛନ୍ତି ବଜାରକୁ ଆଉ।
ଆ ତମେ ତାହେଲେ ଆଉ ତ ଏତେ ଡେର ରେ ଖାଇକି ଶୋଇଲେ ଆଉ ଭୋରୁ ଉଠିଲା ଏଳୁ ତ ବହୁତ ଲେଟ୍ ହଉଥିବ।
ନା ସେଇ ସାଢେ ପାଞ୍ଚଟା ଛଅଟା ହେଇଯାଏ ଆଉ ଉଠୁ ଉଠୁ ଆଉ।
ତ ଗରମୁ ପଡୁଚି ନା ତେଣୁ ତମ ଭୋରୁ ଉଠିଲା ଅଳକୁ ତମକୁ ଏବକା ଏବେ ସ୍କୁଲ ଖୋଲା ହେଲାଇଁ ଛୁଆ ଯାଉଥିବେ ସ୍କୁଲୁ।
ଫେରେ କଣ ଛୁଟି ଗଡିଗଲାଣି ତ ସେଇଥି ଛଅଟାରେ ଯିବ ପୁଅ ସାନଟା ଯିବ ସ୍କୁଲକୁ। ଉଠିବାକୁ ପଡିବ।
ହଁ ଛୋଟ ପିଲାଙ୍କୁ ତାଙ୍କୁ ବିଛଣାରେ ଉଠେଇକି ତାଙ୍କ ଇଏ କରି ଆ ଲା ହଁ ଲାଟିନ୍ ଟା ବି ମେନ୍ ଦରକାର ତାପରେ ସେମାନଙ୍କର ଟିଫିନ ଟା ବି କରିବାକୁ ପଡିବ। ଉଁ
ଟିଫିିନ ହଁ ତାକୁ ତାକୁ ତ ଉଠେଇବା ହେଲା କଷ୍ଟ ତାକୁ ଘଣ୍ଟାଟେ ଲାଗିବ ଉଠେଇବୁ ଏପଟ ସେପଟ କରିବୁ କାଖ ଖେଇବୁ।
ନା ହେଲେ ବି ତମେ ତମ ପିଲା ଦିନ କଥା ମନେ ପକଉନ ତମେ ସବୁ ସେମିତି କଣ ଉଠୁଥିଲ।
ଆମେ କ ଛଟା ଏଳେ ଯାଉଥିଲୁ ନା ଆମେ ତ ଦଶଟା ଏଳେ ଯାଉଥିଲୁ।
ଯେତେଏଳେ ସକଳିଆ ସ୍କୁଲ ହୁଏ ଯଉଠି ଯେତେଏଳେ
ସଖାଳିଆ ହେଲେ, ସେଟା ଆମେ ସାତଟା ହେଇଯାଏ ନା ଏବେ କା ଛୁଆଙ୍କର ଛଅଟା,
ନା ଛଅ ଟା କାହିଁକି କରୁଛନ୍ତି ସେ ମେନ୍ କଥା ହଉଛି କଣ, ତମ ପିଲା ଯୋଉଠି ପଢ଼ୁଛି, ଆମେ କଣ ହୁଁ ଚାଲିକି ପଳଉଥିଲୁ ସାଇକେଲ ରେ ଏବେ ପିଲା, ବୁଲି ବୁଲିକି ଗାଡ଼ି ରେ ସବୁ ଯାଉଛନ୍ତି, ତେଣୁ ଗାଡ଼ି ବାଲା ତମେ ଯଦି ତମ ଛୁଆକୁ ନେଇଛ, ଛାଡ଼ୁ ଦବ ଛଅଟା ସାଢ଼େ ଛଅଟା ନେଲେ ବି ଚଳିବ କିନ୍ତୁ, ଯେତେବେଳେ ଗାଡ଼ି ବାଲା ନେଉଛନ୍ତି ସେମାନେ କଣ କରଉଥିଲେ ବୁଲେଇ-ବୁଲେଇ ଛୁଆଙ୍କୁ ସବୁ ନେବେ, ତେଣୁ ଅଟୋମେଟିକ ତମ ପିଲାଙ୍କୁ ଶୀଘ୍ର ନବାକୁ ପଡନ୍ତି ନା କୁହଉ କଣ,
ହଉ,
ଆଉ ତେଣୁ ତମକୁ ଉଠି, ପିଲାକୁ ତାର ଲାଟ୍ରିଙ୍କ୍ ଫାଟ୍ରିଙ୍କ୍ କରି ତାପରେ ତାଟି ଏ ଟିପ୍ ତିଆରି କରି ସବୁ ବିଦା କଲା ବେଳକୁ ଭାରି କ ଭାରି କଷ୍ଟ ହବ,
ହୁଁ ଛାଡ଼ିବା କୁ ପଡ଼ିବ ଗାଡ଼ି ପାଖରେ,
ସେ ବଡ଼ ପିଲା ମ ଟିକେ ଛୋଟ ପିଲା ହୁଁ କଥା ନାହିଁ କିନ୍ତୁ ଭୋରୁ ଅତି ଭୋରୁ ଉଠେଇବାଟା ଭାରି କଷ୍ଟ,
ଭାରି କଷ୍ଟ ହଁ ଛୋଟ ଛୁଆ ଉଠିବା ଭାରି କଷ୍ଟ ବହୁତ୍ କଷ୍ଟ ସେମାନେ, ଏ କରୁଛନ୍ତି ମୋ ସାନ ପୁଅକୁ ତ ଉଠେଇବୁ ଗାଳି ଦବୁ, ଖାଲି ଯାଇ ଶୋଇ ପଡ଼ୁଥିବ ପୁଣି ଟେକି-ଟେକି ନେଇକି ଆସିବାକୁ ପଡ଼ିବ ଏଇଭଳିଆ ଆଉ,
ଆମେ ବି ତଥାପି ଭୋରୁ ଶୀତ ଦିନେ ନା ବର୍ଷି ଏ ଖରା ଦିନେ କଣ ହୁଏ କି, ମାନେ ତମକୁ ନିଦ ହବନି ଲେଟରେ ନିଦ ହବ ଆଉ ଭୋର-ଭୋର ସେଠିକ ନିଦ ଲାଗିବ, ଯୋଉଟା କି ଥଣ୍ଡା ବାଗେ ତେଣୁ ସେତେବେଳେ ଶୋଇବାକୁ ଇଚ୍ଛା ହବ ଆଉ ତେଣୁ ଆମେ, ବଡ଼ ଲୋକ ତ ସେମିତି ହଉଛି ଆଉ ଛୋଟ ପିଲାଙ୍କ ତ ଛାଡ଼,
ଲା ହଁ,
ତାକୁ ତମେ ତାହା ହାତରେ ପାଣି ଫାଣି ଭଲ କିଣି ଦଉଥିବ କାର ଖରା ଦିନ ନା,
ହୁଁ, ନାଇଁ ତାଙ୍କ ସ୍କୁଲରେ ଅଛି ଆଖୁଆଗାଡେ ଫାଗୁଆଡେ ଲାଗିଛି ମାନେ, ଅଛନ୍ତି ତାଙ୍କ ଯଦି ଟିପ୍ ପାଣି ସରିଗଲେ ସେମାନେ ଆଣିକି ଯୋଗଉଛନ୍ତି, ମୋ ସାନପୁର ତ ପାଣି ପ୍ରିୟ,
ନା-ନା ସେ କଥା ପଡୁନି ଯେ ପିଲା ପାଣି ପିଇବାର ଅଛି,
ହଁ ପାଣି ବି ଯେ କିଛି ନାହିଁ ଏହାର ଅସୁବିଧା,
ମଝିରେ-ମଝିରେ ଓର ଏସ୍ ପାଣି ଟ କରିଦଉଥିବ, ନହେଲେ ଗୁକଣ୍ଡି ପାଣି ଟେ କରି ଦେଇଦଉଥିବ,
ଏଇ ଶୀତ ଦିନରେ ତ ଉଁ ପାଣି ନେଇକି ସୁଧା ତାଙ୍କର ଉଁ, ଗୁରୁମା ଆଣିକି ଦେବେ ପାଣି କଣ କରିବେ, ଶୀତ ଦିନରେ ବି ପାଣି ଜୋର ପିଇବା ଧର,
ହଁ ସବୁ ପିଲା ତ ପୁରନ୍ତି କେତେକ ପିଲା କିଥିବେ, ଛୋଟ ପିଲା ବେଳେ ଯାହାବି ହେଲେ ଟିକେ ଅସୁବିଧା ହବ, ସ୍କୁଲରେ ତାଙ୍କ ଗୁରୁ ମାଙ୍କର ଅସୁବିଧା ହବ, ହଁ କାହା ଗୁରୁମା ମାନେ ପିଲା ପରିସା କରି ଯିବ କୋଉ ପିଲା ଝାଡ଼ା କରିବ, ହଁ ତାପରେ ଛୋଟ ତ, ଏ ଛୋଟ ପିଲା ହେଲା ଟିଫନ୍ ଖାଇ ପାରନ୍ତି ହେନା,
ନା ଅଛନ୍ତି ତାଙ୍କର ଖୋଇବା ପାଇଁ ଲୋକ ଅଛନ୍ତି ଆଉ ଇଏ ଅଛନ୍ତି, ମାନେ ଖଇ ଦଉଛନ୍ତି ଝାଡ଼ା ଯିବା ପାଇଁ ନେଇକି ଯାଉଛନ୍ତି,
ହଁ ସେ ସବୁ ପ୍ରାଇଭେଟ ସ୍କୁଲ ମାନଙ୍କ ସେମିତି ନ କଲେ ସେମାନେ ଗାଡିଆନ ପିଲା ଛାଡିବେନି ନା
ନାଇଁ ଗଭର୍ଣ୍ଣମେଣ୍ଟ ସ୍କୁଲ ରେ ବି ହେଇଗଲାଣି ଆମର ସେଇ ପାଖ ସ୍କୁଲରେ ବି ହେଇଗଲାଣି ମାନେ ବାହାରିକି ଯିବାର ନାହିଁ ଲାଟିନ୍ ଫାଟିନ୍ ସୁବିଧା ଅଛି ପିଅନ ଅଛି ବି ଇଏ କରୁଛି ଗଭର୍ଣ୍ଣମେଣ୍ଟ ସ୍କୁଲରେ ବି ହେଲାନି
ଆଛା ତମ ପିଲା ଯୋଉ ଗାଡିରେ ଯାଉଛି ସେମାନେ ମାସକୁ କେତେ ଟଙ୍କା ନିଅନ୍ତି?
ମାସକୁ ନଉଛନ୍ତି ସାତଶହ ଟଙ୍କା।
ମାନେ ଗାଡି ଭଡ଼ାଟା? ତା ତମ ଘର ଠୁ ସ୍କୁଲ ଟା କେତେ ବାଟ ହବ?
ଆମ ଘରଠାରୁ ସ୍କୁଲ ତିନି କିଲୋ ମିଟର ଭିତରେ
ଓହୋ ମାନେ ମାସରେ ଆମର ରବିବାର ଚାରିଟା ଗଲେ ବାକି ତକ ଛବିଶ ଦିନି ଛବିଶ ଦିନରେ ସେମାନେ ସାତଶହ ଟଙ୍କା ନେଲେ ଆଚ୍ଛା ଇସକୁଲ ହଁ ସ୍କୁଲ ଚାନ୍ଦା କେତେ ଦରମା କେତେ?
ଦରମା ହେଲା ତାଙ୍କର ଛଅଶହ।
ପ୍ରତି ମାସ ଛଅ ସହ ଆଉ ତ କିଛି ଦୋକାନ ନାହିଁ ଆଉ କିଛି ତ ସ୍କୁଲ ନେବେନି
ନାଇଁ ତାର ଅଛି ତାଙ୍କର ସେ ନେଇ ଯାଇଛନ୍ତି ଆଡମିସନ ବେଳେ ନେଇଯାଆନ୍ତି ତାର ସରସ୍ଵତୀ ପୂଜା ଗଣେଶ ପୂଜା ସେଗୁଡାକ ସବୁ ନେଇଯାଆନ୍ତି ସେ
ଓ ସେ ପଇସା ଗୁଡାକ ସବୁ ଆଡମିସନ ବେଳେ ନେଇଯାଆନ୍ତି? ଆାଡିସନ କେତେ ପଇସା ତମର ପଡିଥିଲା?
ଆଡ଼ମିସନ୍ ସେତେବେଳେ ପଡ଼ିଥିଲା ପାଞ୍ଚ ହଜାର।
ଆଚ୍ଛା ମୁଁ କହିବା କଥା ଯୋଉ ପାଞ୍ଚ ହଜାର ଟା ତମେ ଆଡମିସନ କଲ ସେଥିରେ ସ୍କୁଲ ପିଲାମାନଙ୍କର ବହି ଖାତା ପେନ୍ ଫେନ୍ ଦିଅନ୍ତି?
ହଁ ଦିଅନ୍ତି ଶିଷ୍ୟ ଦେବେ ତାଙ୍କ ଗୁରୁଜୀ।
ନା ସେଇ ସ୍କୁଲ ଆଡମିସନ ପଇସ ରୁ ନା ପରେ ଏକ୍ସଟା ପଇସା ଦେଇ କିଣିବେ ଏଗୁଡା?
ନା ନା ସେଇଟା ଏକ୍ସଟ୍ରା କିଣିବ।
ହଁ ମୋ କହିବା କଥା ହେଲା ତମର ପାଞ୍ଚ ହଜାର ନେଲେ ସେଟା ତାରେ ବହି ଖାତା ଦେବେ ନା ସେଟା ତା ଆଡମିନ ପଇସା ଏ ବହି ଖାତା ପାଇଁ ଅଲଗା ପଇସା ଦବାକୁ ପଡିବ।
ଅଲଗା ପଇସା ଦବାକୁ ପଡେ।
ହଁ ମୁଁ ସେଇ କଥା କହୁଥିଲି ଆଛା ପିଲା କୁ ଟିଉସନ ଦଉଛ କୋଉଠି?
ସେଇ ପାଖରେ ଜଣେ କରୁଛନ୍ତି
କେତେ ପଇସା ନିଏ ସେ?
ସିଏ ନଉଛି ଚାରିଶହ ଟଙ୍କା ନଉଛି ଆଉ
ଆ ମାନେ କଣ କି ଛୋଟ ଆଗରୁ କଣ କି ଗାଡିଆର ମାନେ ଏତେ ସଚେତନ ନଥିଲେ ପାଠ ପ୍ରତି ଏବେ ଗାଡିଆନ ମାନେ ସବୁ ସଚେତନ ହେଇଗଲେଣି ପିଲାଙ୍କୁ କେମିତି ପିଲାଦିନରୁ ପ୍ରଥମରୁ ଟିକେ ଜଗିଗଲେ ପାଠରେ ପିଲା ଆଉ କୋଉଠି ହାରିବନି
ନା।
ତେଣୁ ପିଲାକୁ ଟିକେ ଜଗନ୍ତି ଗାଡିଆନ ଏବେ ନହେଲେ ପିଲା ଟେ
ଓହୋ ଟିକେ ଧରି ନେଇ ତ ପାଠଟା ସୋଇ ତ ଟିକେ ଇଏ ଲାଗୁଛି
ନା ପିଲା ତ ଦୁଷ୍ଟ ହେବେ ସେମିତି କହିହବନି ଛୋଟ ପିଲାମାନେ ସବୁ ପିଲା କଣ ସମାନ ଅଛନ୍ତି ପିଲା ଦୁଷ୍ଟ ହେବେ ଦୁଷ୍ଟ ହେଲେ କଣ ପିଲା ଗୋଟେ ଆକ୍ଟିଭ ରହିବା ଦରକାର। ଦୁଷ୍ଟ ମାନେ କଣ ଏଇ ଖେଳୁଥିବ ଦାଣ୍ଡିଆ ମାରୁଥିବ ଏ ଜିନିଷ ଲାଗେ ସେ ଜିନିଷ ଲାଗେଏମିତି ଆଉ।
ଏଥିରେ ତ ସ୍କୁଲରୁ ବହୁତ୍ କମ୍ପ୍ଲେନ୍ ଆସୁଛି।
ସେ ଇସ୍କୁଲରେ ହବ କାରଣ ସେ ସାଙ୍ଗସାଥି ହେଲେ
ତା ଗୁରୁମା ଯିଏ ଅଛନ୍ତି ତା ଉପରେ ବହୁତ ରାଗ ତାର।
ସେତ ଧମକା ଧମକି କରୁଥିବେ ଆଉ।
ହଁ।
ସେ କଣ ହୋଉଚି କି ପିଲା ଗଲା ପରେ ତାପରେ ଇସ୍କୁଲ ରେ ସେମାନେ ବହୁତ୍ ସମୟ ରହିଯାଆନ୍ତି ତେଣୁ ଚିଡ଼ିଚିଡା ହେଇଯାଆନ୍ତି। ଏତେ ସମୟ ରହିଲା ବେଳକୁ ପିଲାମାନେ ଗୋଟେ ବି
ହୁଁ ହଁ ଛୋଟ ଛୋଟ ଛୁଆ ଙ୍କୁ
ତ ସେଥିପାଇଁ ଇସ୍କୁଲ ମାନଙ୍କରେ ସବୁ ପିଲାଙ୍କୁ ଖେଳାନ୍ତି। ଆଉ ବିଭିନ୍ନ ଖେଳନା ରଖିଥାନ୍ତି।
ହଁ ଖେଳ ହଁ ତାଙ୍କ ଖେଳେଇବା ପାଇଁ ଲୋକ ଅଛନ୍ତି ସେ ଖେଳାନ୍ତି। ଇଏ ଛଅ ସାତଟା ପିଲା ଅଛନ୍ତି ସେଇ ଖେଳନାକୁ ଇଏ ଫୋପଡା ଫୋପଡି କରନ୍ତି।
ହଁ ଖେଳନା ଖେଳିବେ ତାଙ୍କର ଦୋଳି ଫୋଳି ସବୁ କରୁଥିବେ। ତାପରେ ଯୋଉ ତଳ ଉପରେ ଖସନ୍ତି ସେଗୁଡା ସବୁ ଖସି ହେଲେ। ପିଲାମାନେ କଣ ସେଠି ତାଙ୍କର ଗୋଟେ ମନ ଲାଗିଯାଏ କାରଣ ପିଲା ପାଞ୍ଚ ଛଅ ଘଣ୍ଟା ପା ପାଞ୍ଚ ଛଅ ଘଣ୍ଟା ରହିଲା ପରେ ସେମାନେ କଣ କି ବିରକ୍ତ ହେଇଯାଆନ୍ତି। ତେଣୁ ସେଥିପାଇଁ ଖେଳନା ବେଳନା ଥିଲେ ସେମାନେ ଖେଳିକି ପିଲାଙ୍କ ସାଙ୍ଗେ ରହିଲେ ଆଉ କଣ। ଆଉ ତମ ଘର ପାଖରୁ ତାର କିଏ ତା ସାଙ୍ଗରେ କିଏ ପଢିଲା ଛୋଟ ପିଲା ଯାଉଛନ୍ତି।
ହଁ ବହୁତ୍ ପିଲା ଯାଉଛନ୍ତି। ଆମର ଇଂଲିଶ ମିଡିୟମ ସ୍କୁଲ ଅଛି ଆମର କେନ୍ଦ୍ରାପଦା। ସାହି ସାଇ ସ୍ୱପ୍ନା ଯୋଉ ଆମର ଇଂଲିଶ ମିଡିୟମ୍ ଗୋଟେ ଖଲାହେଇଛି। ସେଠି ପିଲା ଯାଉଚନ୍ତି। ଆଉ ବହୁତ ପିଲା ଗମେଣ୍ଟ ସ୍କୁଲ ଗମେଣ୍ଟ ସ୍କୁଲ ବି ଆସିକି ଏ କହୁଛି ସେ ନବା ପାଇଁ ଆଉ ଏମାନଙ୍କର ତ ଲେଖା ହେଇଯାଇଛି ଇଆଡେ ନାଁ।
ନାଁ ନାଁ ଇଏ ଯୋଉ ଇସ୍କୁଲ ରେ ପଢୁଛି ସେଇ ସ୍କୁଲ ରେ ଆ ସାଙ୍ଗ ଅଛନ୍ତି ତମ ଘର ପାଖରୁ ଯାଉଛନ୍ତି।
ହଁ ଗୋଟେ ପିଲା ଯାଉଛି ଦି ଜଣ ହିସାବ ଗୋଟେ ପିଲା କାଇଁ ବହୁତ୍ ପିଲା ଯାଉଛନ୍ତି ଏଇ ପାଖରୁ।
ଆଚ୍ଛା କଣ କି ମାନେ ତାଙ୍କ ସାଙ୍ଗ ପିଲା ଯଦି ତାଙ୍କ ସାଙ୍ଗରେ ରହିଲେ ଗାଁ ରୁ ସେମାନେ ଗୋଟେ ସାଙ୍ଗ ହେଇକି ଯିବା ଆସିବା କରିବା ତାକୁ ଗୋଟେ ଖୁସି ଲାଗିବ।
ହଁ।
ଆଉ ଏକୁଟିଆ ହେଲେ ତାଙ୍କୁ ଟିକେ
ନାଁ ନାଁ ବହୁତ୍ ପିଲା ଯାଉଛନ୍ତି ନାଁ ଯାଉଛନ୍ତି ଘର ପାଖରୁ।
ଆଛା ପିଲା ତମର କଣ ଟିଫନ୍ ସବୁ ଖାଇବାକୁ ଭଲ ପାଏ?
ତାର ସିଏ କହିବ ମତେ ଫଳ ଉପରେ ଦେ ଖାଇବାକୁ। ମାନେ ଆପେଲ, କମଳା, ଅଙ୍ଗୁର ଏଇଆକୁ ଦେ ଖାଇବା ପାଇଁ। ସେଇଟା ପ୍ରତ୍ୟେକ ଦିନ କୋଉଠୁ ଆସିବ? ଆ ହୁଁ ଆଉ ରୁଟି ଭଜା ଦେଲେ ପ୍ରାୟ ଖାଏନି ଘରକୁ ନେଇ ଆସେ। ଆଉ ସିମେଇଟା ଦେଲେ ଖାଇବ ସିମେଇ କରିକି ଦେଲେ ସେ ଖାଇବ। ଆଉ ରୁଟି ଭଜା ଦେଲେ ଫେରେଇ ଆଣିଥିବ।
ଏ ଯୋଉ ରୁଟି ଭଜା କହିଲେ ରୁଟି ଟା ଦେଲେ ରୁଟି ଦି ତିନି ଘଣ୍ଟା ରହିଗଲା ପରେ ସେଇଟା ଟାଣ ହେଇଯାଏ।
ନାଇଁ ତେଲ ପଡେ ବି ତା ଦେହରେ ତେଲ ପଡେନି କି ତେଲ ପଡିକି ହୁଏ କିନ୍ତୁ ସେ ଖାଏନି ସେମିତି।
ତାପରେ ଆଉ ବି ଗୋଟେ କଥା ଆଉରି ଗୋଟେ କଥା ହେଲା କଣ ଅଲଗା ପିଲାମାନେ ସବୁ ଅଲଗା ଟିଫନ୍ ଆଣୁଥିବେ ଏମାନେ ସବୁ ଦେ ଦେଖିକି ଟିକେ ଆକର୍ଷିତ ହଉଥିଏ ମୁଁ ଏଇଟା ଖାଇଥାନ୍ତି ମୋ ମାମା କହିବେ ଏଟା ଦବ। ତେଣୁ ପିଲା ପିଲାଙ୍କ ରୁଚି କୋଉ ପିଲାର କଣ ପସନ୍ଦ ଖାଇବା ହୁଁ।
ସିଏ ସବୁବେଳେ କହିବ ମତେ ଆପେଲ ଦେ ଅଙ୍ଗୁର ଦେ। ସେ ଜିନିଷ ସବୁବେଳେ ଆମେ ଦେଇପାରୁନା। ମଝିରେ ମଝିରେ ତଥାପି ଦିଆଯାଏ କେକ୍ ଫେକ୍ ଆସିକି ଦିଆଯାଏ। ଆଉ ବିସ୍କୁଟ କ୍ରିମ ଦିଆ ବିସ୍କୁଟ ଉଡା ଦିଆଯାଏ।
ହଉ ହଉ ମୁଁ ପରେ କଥା ହେବି ଟିକେ ବ୍ୟସ୍ତ ଅଛି।
ହଉ ହଉ।
ହଉ ରଖୁଛି। ଏଇଟା କୁ ମୁହଁରେ ଦେଲେ ହବନା ଏଇଠି ଥୋଇ ଦେଲେ ହବ।
ଏକଣ୍ଡା ମୋର ଦେଲେ ହବ ନା